ହାଲୋ।
ହଁ ଶୁଭୁଚି।
ହାଲୋ।
ହଁ ହାଲୋ।
ହାଲୋ।
ଆ ହାଲୋ।
ହଁ ଏମିତି କଥା ହୁଅ ଯେ ଶୁବ ଯେମିତି।
ହ୍ୟାଲୋ।
ହଁ ଏବେ ଶୁଭୁଲା କୁହ ହଁ।
ହଁ କହ କଣ କରୁଚୁ?
କିଛି ନାହିଁ ଶୋଇଥିଲି ଜଷ୍ଟ ଉଠିଲି। ଲେଖିଛି ପା।
ମୁଁ କଲ୍ କଲି କଣ ପାଇଁ କଟିଗଲା।
କେ ଜାଣି। ଦେଖିବା ମୁଁ ଦିଦିକୁ ଫୋନ କରିନ ପଚାରିବି ହେଲା।
ସେ କଣ ହିଁ କହିବେ ନେଟ୍‌ୱାର୍କ ଇସୁ ହିଁ କହିବେ ଆଉ କଣଟେ କହିବେ।
ପୁଣି ତମ କଥା ସ୍ଲୋ ହେଇଯାଉଛି।
ସିଏ କଣ ହିଁ କହିବେନି ନେଟୱାର୍କ ଇସୁ ହିଁ ଅଛି କହିବେ।
ହଁ ଏଇଟା ତ ସେ ସତ କଥା ନେଟୱର୍କ ଇସୁ ହିଁ କହିବେ। ମୋ କଥା କ୍ଲିଅର୍ ସୁବୁଛି ପୁରା।
ହୁଁ।
ସେମିତି ତମ କଥା ଶୁଭୁନି।
କଣ କରିପାରିବି ମୁଁ ବାଡିଆଡେ ଆସିକି କଥା ହେଲି ଶୁଭୁନି ଛାତ ଉପରେ ଶୁଭୁନି ଆମ୍ କୋଉଠି ଦିନୁ କଣ ବାହାରେ ବୁଲିବେ।
ଏମିତି ଭ ଶୁବୁଚି କ୍ଲିୟର ତାପରେ ପୁଣି କମି କମି କମି କମି ଭୟଷ୍ଟା ଯାଉଚି ଭାରି ତମେ ଚାଲୁଚ କି?
ବୁଲ୍ ହଁ।
ଆଁ।
ହଁ ଚାଲୁଚି।
ହୋଉ ହୋଉ ଶୁବୁଚି ହ୍ୟାଲୋ।
ଆଁ।
କୋଉଟି ଶୁବୁଚି ପୁରା କ୍ଲିଅର୍ କହିବୁ କୋଉଟି ଶୁବୁଚି ପୁରା। କ୍ଲିଅର କହିବୁ।
ଏଇଠି ଏଇଠି ଜିନ ଜୋରସେ କଥାହୋଉଚି ହିନ୍ତି କଥା ହେଲେ ଶୁବୁଚି ପୁରା।
ହଁ କହ? ମୋର ତ ପଇସା ଆସୁନି ତମମାନଙ୍କର ଆସୁଚି ମୋର ହେରା କରିକି ଲାଭ ନାହିଁ।
ଆଣ୍ଟି ଆସିଚି ଯେ।
ଆଣ୍ଟି ଆସସାଇଲାଣି ଆସିକି ଶୋଇଚି।
ଶୋଇଚନ୍ତି ତ ଆସିକିନା।
ହୁଁ ଜାଣିଚୁ ଲିନୁ ଆସିଥିଲା ଆମ ଘରକୁ।
ଶୁବୁନି।
ଲିନୁ ଆଇଥିଲା ଆମ ଘରକୁ। ହ୍ୟାଲୋ। ଛାଡ଼଼ କଣ ଖାଇଚୁ କଣ ଖାଇଚୁ?
ଆଁ ଶୋଇକି ।
ଭାଇ ଖାଇନୁ?
ନାଁ।
କଁ ଖାଇବା ଦେଇନଥିଲା କି ଆଜି?
ହଁ ଖାଇଥିଲି ସମସ୍ତେ। ଉଠିଲି ପୁଣି ଶୋଇଲିି ହେଲେ ରମାକାନ୍ତ ଫୋନ କରିଥିଲେ ମୋଟର ସୁଇଚ ଅଣ କରିବା ପାଇଁ ସା କଲ୍ କଲାକୁ ଉଠିଲେ।
ଏବେ ମୋ କଥା କ୍ଲିୟର ଶୁଭୁଚି ତ ଫିମିନା ଏଇଠି?
ଟିଏ କଟୁଜି ହେଇ ତମ କୁଅଁଜ ଅଛି ହେଇଟି ଯାଇକି ବସୁନ।
କୋଉଠି?
କୁଅଁ କୁଅଁ କୂପ
କୁଅଁ କୁଅଁ ନୁ କୁଅ କୁଅ କୁଂ କୁଅଁ
କୂଅ ପାଖରେ ଯାଇକିନା ବସୁନୁ। ଆଁ
ଶୁବୁଚି ତ ମୋ କଥା?
ହଁ ଶୁବୁଚି।
କଣ ଖାଇଚୁ?
କାଇଁ କହିଲୁ ଆ କିଛି ଖାଇନି ଲୋ ଉପାସ ଅଛି ଦିନ ସାରା।
ଖାଇନୁ କମାଇଲୋ?
ଖାଇଲିନି ଶୋଇବି ଶୋଇବି ଶୋଇବି ଏଇଲେ ଉଠୁଚି ଏଇ ଚାରିଟା ବେଳକୁ
ତୁ ତ ଯେମିତି ଯାତ୍ରା ଦେଖି ଗଲା ଭଳିଆ ଶୋଇଛି ଆଉ।
ସେଇଆ ବା ସେଇ ଆସିଥିଲେ ମୋନା ଦିଦି, ଶୁକ୍ଳା ଦିଦି ଆସିଥିଲେ, ମତେ ଗେଲ କରି କରି ମାନେ ଉଠେଇଲେ ଉଠିଲେନି ଗେଲ କରି କରି ଉଠେଇଲେ, ହେଲେ ବି ଠିନି ହେଟୁ ଗାଳି କଲାକୁ ଉଠି ପଇଲି ବୋଇ ପଇଲି ସେ ଯାଇସାରିଲା ପରେ ପୁଣି ସୋଇପଇଲି।
ବାପରେ ହୁଁ
ହାଲୋ
ଲିନୁ ଆସିଥିଲା ଆମ ଘରକୁ
କଣ?
ଲିନ୍ଦିରି ଆସିଥିଲା ଆମ ଘରକୁ।
ଲିନୁ ଦିଦି
ହୁଁ
କଣ କହିଲେ?
ଭାଇ ଆଇଲା କୁଣ୍ଢେଇକି ଧରି କାନ୍ଦିଲା କାନ୍ଦିଲା କାନ୍ଦିଲା କାନ୍ଦିଲା ଘ ଗୋଟେ ଭଳିଆ ମୋ ବାହୁ ବଥା ହେଇଯାଇଛି ଜାଣିଛୁ। ଭାଇ ସେ ବହୁତ ମାନେ ସେ ପୁରା ପୁରା ମାନେ ଯାହାକୁ କୁହନ୍ତି ଡିପ୍ରେସନ ହିଁ ଜାଣିଛୁ
ସବୁଠୁ ଭାଇ ଭଲ ଭାଇ ସେଇ ମାଟରେ ବ
ନା ସେଇୟା ନୁହଁ। ଏ ଘର ଲୋକ କଇଁ ତାକୁ ପାଗଳା କରିଦେବେ ପାଠ ପାଠ କହି କହିକା ବୋଧେ।
ଓହୋ ଘରଲୁକ ପାଇଁ
ତା ଫୋନ୍ ନେଇ ଯାଇଛନ୍ତି ତା ଘରଲୋକ। ଜାଣିଛୁ ତାକୁ କେବଳ ଦେଇ ଦେଇେଛନ୍ତି ଗୋଟେ ଟ୍ୟାପ୍ ଟେ ସେଇଠି କେବଳ ଅନଲାଇନ୍ କ୍ଲାସ୍ କରୁଛି ସିଏ। ଆଉ ପାଠ ହିଁ
ଫୋନ୍ କଣ ପାଇଁ ନେଇଗଲେ ଘରଲୋକ?
ଫୋନରେ ଆଉ କିଛି କମ ଫୋନରେ କଣଟା କାମ କି?
ଶୁଭୁନି
ଫୋନରେ କଣ କାମ କି ତାର?
ସେଥିପାଇଁ ନେଇଗଲେ ଫୋନ୍ ଟା।
ହଁ ଭାବେ କଣ ଛୁଆ ସିଏ।
ତା ବୋଲି କଣ କଥାବାର୍ତ୍ତା ବି କରିବାନି ନା କଣ ଫୋନ ରେ।
କି ତାକୁ ଆମ ଘରକୁ ବି ଛାଡୁନାହାନ୍ତି ତାଙ୍କ ଘରକୁ ବି ମୁଁ ଯାଉନି ସେ କୁଆଡେ ଯାଉନି ଛାତଉପରକୁ ବି ନୁହଁ କେବଳ ଗୋଟେ।
ସେ ବା ତା ବାହାରେ ଥିଲେ ନା କଣ କୋଉ ଭୁବନେଶ୍ୱର ବାହାରେ ରହୁଥିଲା ନା କହିଲ।
ବାହାରକୁ ଯାଇଥିଲା ସିନା ରୁମ ଦେଖି ତାକୁ ବା କହିଲେଣି ଆଉ ତାକୁ ଛାଡିବେନି କହିଲେ ଏଇଠି ତ। ହଁ।
ଆଁ।
ହଁ।
ହ ହଁ।
ହଁ ଏଇ। ଭାଇ ଦୁନି ଆର ବାଲା କଲ୍ କଲେ ଭଲସେ କହିବେ ଏଠି ଶୁଭିବନି। ଆର ବାଲା କଲ୍ କଲେ ଭଲରେ କହିବି ଏଠି ଶୁଭିବନି ମୁଁ ଦଶଥର ଚିଲେଇ ପାରିବିନି ମ।
ହଁ ଭାଇ କି ସାଉଣ୍ଡ ବେ ଇନ୍ତି ଇନ୍ତି କଥା ହବ ଇନ୍ତି। ମ୍ୟା ପଇସାଛ ଏଇେ ବାତ କରନା ପଡେଗା।
ମୋ ଗଳା ଫାଟିଯିବ ପଇସା କି ଚକର ମେଁ। ମଶା ମାନେ ମତେ ଏଠି ଟିୟୁସନ୍ କରି ସାରିଲାଣି ଏଇଟା ଏଇଟା। ତୋ ବେନିଫ୍ଟ ପାଇଁ ମୁ କଥା ହଉଛି ହେଲା ମା ମାନେ ଏଠି।
ମୁଁ ବେନିଫିଟ କିସ ବେ ଏଟା ତମକୁ ହିଁ ବି ମିଳିବ।
ନା।
ବେ ଏମିତି ଚିଲେଇ ଚିଲେଇ ବେଶୀ ନାହିଁ ଦିନକୁ ଦି ଦି ଟା କଥା। ତାହେଲେ ବି ପନ୍ଦର ଦିନରେ ତମର ତିରିଶ ଟା କମ୍ଲଟି ଟାସ୍କ।
ହଁ ବେହେନ ଜାଣିଛୁ ମୁଁ ଡ୍ରେସ ବି ପୁରା ଓଦା ହେଇଯାଇଛି। ଏତେ କାନ୍ଦିଲା ଭାଇ। ଥାଉ ଏତେ ଜୋର କଥା କଲେଣି ଲୋକ ଆଗ ହସି। ଓ ହୋ କେତେ ମିନଟ୍ ହେଲା ମୁ।
ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ କହ ମୁଁ ଖାଇଛି ଭାତ ଚିକେ କେନ୍ ଉଠିଲି ଦଶ
ଆବେ ଲିଟ୍ରଲ ଏମିତି କଥା ହିଁ ହୁଅ।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
ମଜା କି ସବ୍ ବେହେନ୍।
ଏଇଟା ହଷ୍ଟେଲ ନୁହେଁ ବେହେନ୍ ଏଇଟା ମୋ ଘର।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
ଘରେ ଘରେ ଶାଳୀନତା ରଖିବୁ ଚିଲେଇକି କଥାବାର୍ତ୍ତା ନୁହଁ ବ୍ୟବହାର ଠିକ୍ କାହାକୁ ଯୁକ୍ତି ନୁହଁ ଓଲଟା।
ଘରେ ହେଇ ଖହିଲେ କିଏ ।
ନା ନାହାନ୍ତି ସମସ୍ତଙ୍କୁ ଅନଉଛନ୍ତି ଏଠି ତାସ୍ ଖେଳୁଛନ୍ତି ଯେ।
ଆଉ କଣ ବେହେନ୍ କୁହ।
ବେହେନ୍ ମୋତେ ଆମ ଘରେ ଶୋଇହେ ହିଁ ଦେଲେନି ଲିନୁ ଆସିଥିଲେ ସେତେବେଳେ। ।
ଆଁ ଓହୋ। ସେଇଟା ବି ସତ କଥା।
ଧନ ତୁ ହଷ୍ଟେଲ୍ ରେ ରହୁଚୁ ଲୋ ଆମେ ତ ଘରେ ନା।
ତୋମେ ଯୋଉ ସୂର୍ଯ୍ୟମଇ।
କେଜାଣି ମୋର ବି ସେମିତି ଠିକ ନାହିଁ ଭଗବାନ ଜାଣନ୍ତି।
ନହନେ ତୋମେ ଘରେ ବି ରହିପାର।
ସେଇୟା ବି ହେଇପାରେ ମୋ ଘରେ
ତୋମେ ତ ଯିବ ବାହାରକୁ ଆଉ ତୋମେ କାଇଁ ଘରେ ଭଲ।
ତୁ କେମିତି ଜାଣିଲୁ ଲୋ?
ଆଁ,
ତୁ କେମି ଜାଣିଲୁ?
ହୁଁ, ମୁଁ ବି ଜାଣିଲି ମାନେ ମୋତେ ଲାଗୁନି ତ ମୁଁ ଘରେ ରଖିବେ। ଖାଲି ରଥଯାତ୍ରା ଟା ସରୁ। ତୋମେ କହିବ ନା ମୁଁ ଘରେ ରହମି ମାନେ ରହମି ଅଭ୍ୟାସ ରହମି ହୋଠୁ ଆଉ।
ମୁଁ ଘରେ ରହିବାକୁ କହିବି ମୁଁ ପାଗଳ ହେଇଯିବି, ମୁଁ ଏମିତି ଘରେ ରହିପାରିମିନି।
କଣ?
ମୁଁ ଜାଣିନି କଟକ ନାହିଁ ଭୁବନେଶ୍ବର ଆ
ପାଠ ପଢ଼ିମି ଯଦି ବାହାରକୁ ଯିମି ତ କେବଳ କଟକ ହିଁ ଯିମି।
କଟକ ଗଲେ ପାଠ ପଢେଇ କିଷ କରିବ କିଏ ଜାଣିଲା।
ଭାଇ ମୋତେ ଲୋକ ଦେଖିକି କଣ ଭାବୁଥିବେ ମୁଁ ବାଡିଆଡେ ଗୋଟେ ଗପୁଛି ମୁଁ ମୋ। ମୋର ଜଣେ ଜେଜେମା ମୋତେ ବହୁତ ଜୋର ହେ ମୁଣ୍ଡ ଖରାପ କରୁଛି ମୁଁ ମୋର କଥା କରଲି।
ଏ ହେ ଏଟା କେମିତି ଶୁଭିଲା।
ସେଇଟା ଶୁଭୁ
ହାଲୋ, ହାଲୋ, ହାଲୋ, ହାଲୋ। ହଁ କୁହ।
ଭାଇରେ ମୋତେ ଇରିଟେଡ୍ ଲାଗିଲାଣି।
ଆଁ,
ମୋତେ ଇରିଟେଟ୍ ଲାଗିଲାଣି।
ଇ ଟେକେ ଓ ସରି ଇରିଟେ ଇରିଟେଡ୍ ଲାଗିଲାଣି। କଅ। ଅଭ୍ୟାସ ଯୋଉ ଘରେ ରହି ରହି ଇରିଟେଡ୍ ହିଁ ଲାଗିବ। ମାତେ ଯାଇ କହୁଚି, ଘରେ କହିକି ମଶା ହଉଛନ୍ତି?
ଆଉ କଣ କୁଅ ପାଖରେ ବାଡିଆଡେ କଣ ଏଇଠି କଣ ମୋତେ ବୁ-ଗୋଲାପ ଫୁଲ ଦେବେ।
ଗୋଲା ଫୁଲ ଦେବା ପାଇଁ କଣ ଲୋକ ଅଭାବ ନା, ଏଇଲେ ଗୋଟେ କଲ୍ ମାର। ଖାଲି ଏଇଟା ଗୋଲା ଫୁଲର ରାସ୍ତା ବନେଇ ଦିଆ ହବ।
କୋଉ ଗୋଟେ କଲ୍ ମାରମି କାହାକୁ? କେହି ନାହାଁନ୍ତି।
କେହି ନାହାନ୍ତି କିଏ କହିଲା? କେତେ ଅଛନ୍ତି ଏ ଏତେ ଅଛନ୍ତି ଯେ ଆମେ ଅପସନ୍ ହେଇ ଯାଉଛୁ ଶେଷକୁ।
ନାଇଁ ନା।
ନା ଲୋ ହେମିତି କିଛି ନୁହଁ।
ନା ଲୋ ହଁ ହଁ।
ଏତେ ଜୋରରେ ମୋତେ ମସ୍
ଯଦି କାଲି ରାତିରେ ମୁଇଁ ଶୁଇ ପଡିଥାନ୍ତି ତେମେ ଆଉ କାହାକୁ କଲ କରିନଥାନ୍ତ?
ଯିଏ ଅନ୍ ଲାଇନ୍ ଥାନ୍ତା।
ଆଁ
ଲିନୁକୁ ହିଁ କେବଳ କରିଥାନ୍ତି ଆଉ କାହାକୁ ନୁହଁ।
ନା ହା ହା।
ଦେବାଶିଷ କୁ ଆତି ବେଶୀ ରେ ଦେବାଶିଷ ଆଉ କାହାକୁ ନୁହଁ।
ରଖୁଚି ହେଲା ନର୍ମାଲ ଗ ଗ ହଁ ହଁ
ହେଇଗଲା।
ହଁ ହଁ
ଓହୋ